ହାଲୋ।
ହାଲୋ। ହାଲୋ।
ହାଲ୍ଲୋ। ହଁ ଶୁଭିଲା।
ମୋର ନେଟୱାର ନାହିଁ, ମୋ ଏଇଆଡ଼େ ଏସି ଟା କାଇଁ।
ଯା ଟିକେ ନେଟୱରକ ଜାଗାକୁ ଟିକେ ପଳା କଟିଯିବ ନହେଲେ। ନେଟୱର ଜାଗାରେ ଯାହା କଟିଯିବ।
ଛା ନେଟୱାର ଜମା ନାହିଁ ପା।
ନେଟୱାର୍କ ଯେଉଁଠି ଅଛି ସେଇଠିକି ପଳା ଯେତେ ଉଚରେ ନେଟୱର ଅଛି ସେତେ ପଛକୁ ପଳା।
ଟାୱାର ଖୁଣ୍ଟ ଉପରେ ଯଦି ବଜି ଉଚ୍ଚା। ଆମର ଖାଇକି ଆଇନୁ ଡେରିରେ ଆଉ, ଆମର ଖାଇ ପିଇକି କିି ଡେରିରେ ଆଇଲୁ ଆଉ।
ଆଉ ଭାଇ?
ଆମର ଖା।
ଆମ ସ ଆମ ଏକ ଦ। ଆଲିଚି ଶୋଇଥିଲି ମୁଁ ଶୋଇଥିଲି ମୁଁ ଏସିି ଟା କଟିଗଲା ଉଠି ପଇଲି।
ଅ ହ।
ଲାଇନି କଟିଗଲା କି କଣ କେଜାଣି। ପବଳ ଏସି ନାଗିଚି ଗାଁ କୁ ଆଇଚି ଯେବେ। ମୁଁ ପା ଗାଁ କୁ ଆଇଛି ଆଜି।
ଗକ।